ହାଲୋ, ଜଗନ୍ନାଥ।
ଜୟ ଜଗନ୍ନାଥ।
କଣ ଖବର ଆପଣଙ୍କର?
ଏଇନା ତ ଜଷ୍ଟ ଅ ଅଫିସରୁୁ ବାହାରିକି ଆସିଲି। ନାଇଟି ଚେକିଂ ରେ ଯାଇଥିଲି। ପୁଣି ଏବେ, ଫ୍ରେଶ ଫ୍ରେଶ ହେଇକି ଖାଇଲି, ବ୍ରେକଫାଷ୍ଟ କଲି, ଫୁଣି ନଅଟା ବେଳକୁ ଯିବି ଆଉ, ଆଉ ଆପଣ?
ମୁଁ ବି ଏବେ ଜଷ୍ଟ ଉଠିଲି, ତାପରେ ବ୍ରଶ ଫସ୍ କରିବି। ତାପରେ ଟିକ୍ ଖାଇବି ତାପରେ ଯିବାର ଅଛି, ଡ୍ୟାନ୍ସ କ୍ଲାସ ବି ଯିବାର ଅଛି। ତ, ଆସିକି ଦେଖିବା ଆଉ।
ଡ୍ୟାନ୍ସ କ୍ଲାସ କୋଉଠି କରୁଚନ୍ତି?
ମାଉସୀ କବରେ
କୋଉଠି? ହଁ ହଁ ଆଉ ଡ୍ୟାନ୍ସ କ୍ଲାସ୍ ପରେ କଣ ହୁଁ କଣ କରିବେ?
ଟିକେ ପଢାପଢି କରିବି, ତାପରେ ଗାଧେଇ କି ଖାଇକି ତାପରେ ପୁଣି ଆଉ ଥରେ ବୁଲାବୁଲି ଏମିତି କରିବି ଆଉ।
ଓହୋ।
ହଁ ସେମି ତ ଯିବନର ମୁଁ ତ ସେମିତି ଆଉ ଏଇନା ନାଇଟ୍ ଡିଉଟି ଧର କଲି ନାଇଟ୍ ଡିଉ ଆଇଲି ରୁମ୍ କୁ। ଏଇନା ଗାଧେଇ କି ଫ୍ରେସ୍ ଫସ୍ ହେଲେ ଗାଧେଇକି ଖାଇଲି।
ବାହାରିବି, ଆଉ କଣ ପ୍ଲାନିଂ ଅଛି ବୁଲାବୁଲି ପାଇଁ କୁଆଡେ?
ଏଇ ପାଖାପାଖି
ପୁରୀ ଫୁରୀ କେବେ ଯା କି ନା ଯାଓନି?
ହଁ ଯାଏ ବଟ୍ ଏବେ ନାଇଁ।
ପୁଣି କେବେ ପ୍ଲାନିଂ ରଥଯାତ୍ରାରେ ବୋହୁତ ଭିଡ଼ ହବ।
ହଁ ସେଇରା ସତ କଥା।
ରଥଯାତ୍ରାରେ ଭିଡ ବୋହୁତ ପ୍ରବଳ, ସେଇଟା ଦେଖିକି ଯି ପୁରା ପୁଲ୍ ଫ୍ୟାମିଲ କି ପୁରା ଫ୍ୟାମିଲ୍ ବେ ଫ୍ୟାମିଲ୍ ସାଙ୍ଗରେ ଯିବେ ସେଟା ବେଟର ରହିବ।
ଜଗନ୍ନାଥଙ୍କ ଇଚ୍ଛା ଥିଲେ ସେ ଡାକିବେ ଆଉ।
ହଁ ସେଟା ପୁରା ପରଫେକ୍ଟ କଥା, ତାଙ୍କର ଡୋରି ନ ଲାଗିଲେ କେଭେ ପୁରୀ ଯାଇ ହବନି। ଏଇ ରସେଣ୍ଟ କେସ୍ ଗୋଟେ ମୁଁ ଦେଖିଲି ଏଇ ଯୋଉ ଅ ବାଇଶରେ ମୋର ଟିକେଟ ଥିଲା ପୁରୀକିି ଏ କୋଡିଏ ତାରିଖ ଦିନ। ମାସକ ଆଗରୁ ଟିକେଟ ବୁକ୍ କରିଥିଲି, ବୁଝିପାରିଲେ?
ଆଜ୍ଞା।
ହଁ ମାସକ ଆଗରୁ ଟିକେଟ୍ ବୁକ୍ କରିଥିଲି ପୁରୀ ଯିବି ବୋଲି। ଅଚାନକ ମୋ ଗୋଡ ପ୍ରୋବ୍ଲେମ ହେଲା ମୁଁ ଯାଇପାରିଲିନି। ମାନେ ବାଇକରେ ବାଇକଟା ମୋ ଗୋଡ ଉପରେ ଖସି ମୁଁ ଯାଇପାରିଲିନି। ଟିକେଟ ଫିକେଟ ସବୁ ବୁକ ହେଇଥିଲା।
ସେଇଟା ତ ଭଗବାନଙ୍କ ଇଚ୍ଛା ଆଉ, ତାଙ୍କ ବିନା ଇଚ୍ଛାରେ ଅଛି ହବନି।
ହୁଁ ତାଙ୍କ ଡୋରି ନଲାଗିଲେ କେହି ଯାଇପାରିବେ ନାହିଁ।
ସେଇଟା ସତ କଥା।
ଠାକୁରଙ୍କୁ ଆଉ କେବେ ଯାଇଛନ୍ତି ଦେଓଘର ଆଶ୍ରମ? ଠାକୁରଙ୍କୁ
ନା ନା ଯାଇନି, ଯିବି ଆଉ ଆପଣ କହୁଛନ୍ତି ମାନେ ମୁଁ ଯିବି ନିଶ୍ଚିତ।
ହୁଁ ଆମେ ଠାକୁରଙ୍କୁ ଦୀକ୍ଷିତ ଆମ ଦେଓଘର ଯାଉ ମୁ ଯାଇନୁ ବହୁତ ଦିନ ହେଲା। ଏବେ ଯିବି ଆଉ, ପ୍ଲାନିଂ କରୁଛି ଯିବି ଆଉ। ଅଫିସରେ ଛୁଟି ଫୁଟି ନେଇ କଣ କହିଲେ?
ସେଇଠି କଣ କଣ ଅଛି ଦେଓଘରରେ?
ଦେଓଘରୀରେ ଆଶ୍ରମ ଅଛି ଠାକୁରଙ୍କର ଠାକୁରଙ୍କର ଆଶ୍ରମ ଅଛି ହେଟି ଯୋଉ ଠାକୁର ମାଣେ ତମେ ଜୟଗୁରୁ ବିଷୟରେ କିଛି ଆପଣ ଜାଣିଛ ନା ଜାଣିନାହାନ୍ତି।
ନା ଏତେ କିଛି ଜାଣିନି।
ଓହୋ ଆପଣ ଦୀଖିତ ନୁହନ୍ତିୁ ତ ଆମକୁ ଟାଇମ ଲାଗିବ ହୁଁ। କିନ୍ତୁ ବହୁତ ଭଲ ଜାଗା ମାନେ ଆତ୍ମାକୁ ଶାନ୍ତି ମିଳେ ଯେମତି ଜ ପୁରୀ ଗଲେ ଯେମିତି ଆତ୍ମାକୁ ଶାନ୍ତି ମିଳେ। ଯେମିତି ଭଗବାନ କରୁଛେ ଗୋଟେ ଭଲ ଲାଗେ ସେମିତି ସେମିତି ଦେଓ ଘର ଗଲେ ସେମିତି ବି ଶାନ୍ତି ଫିଲ୍ ହବ। ମାନେ ମନୁଷ୍ୟଟାକୁ ହେଟି ଗଲେ ମାନେ କିଛି ଆଉ ଲାଗ ମାନେ କିଛି ଜିନିଷ ଅନ୍ୟ ଆଡ଼େ ମ ମା ମାଇଣ୍ଡ ଡାଇଭର୍ଟ ହବନି ଆଉ ହାଲୋ।
ଆଜ୍ଞା ଆଜ୍ଞା
ହଁ ମୁ ହଁ। ମାଇଣ୍ଡ କିଛି ଡାଇଭର୍ଟ ହବନି କନଷ୍ଟାଣ୍ଟ ରହିବ ମାଇଣ୍ଡ। ଆଉ ମାଇଣ୍ଡ ଟା ପୁରା ଠାକୁରଙ୍କ ଉପରେ ଯିବ। ଏଇଭଳିଆ ଆଉ। ଭଗବାନ ଯାହାକୁ ଗଲେ ଆତ୍ମାକୁ ଶାନ୍ତି ମିଳେ। ରିଲସ ଏଟା ରିଲସ ସଲଟ କଥା। ଆଉ କୁଆଡେ ପ୍ଲାନିଂ ରୁହେ ବୁଲା ବୁଲି ପାଇଁ।
ପ୍ଲାନିଂ ତ ଯଦି ପୁରୀ ଯିବା ପାଇଁ ତ ସମୁଦ୍ରକୂଳ ବି ଯାଏ। ଉଁହୁଁ। ଆହୁରି କୁଆଡେ ନାହିଁ ଏତେ ଅ ହେନେ ପୁରୀ ଇଏ ମନ୍ଦିରରେ ହିଁ ଶ୍ରୀମନ୍ଦିରରେ ହିଁ ଅଧିକ ସମୟ ପଳେଇଯାଏ।
ରାଇଟ ରାଇଟ ରାଇଟ। ସେଇ ଲୋକେସନ ଜାଗା ସେଇଆା ସେ ଭିତରକୁ ଥରେ ଗଲା ମାନେ ଉଁ ଇଚ୍ଛା ହୁଏନି ଯେ ପଦାକୁ ଆସିବା ପାଇଁ।।
ସେଇ ଦିନ ହଁ। ସେଇ ଭିତରକୁ ନେଇ ଯେତେ ପର୍ଯ୍ୟନ୍ତ ଜଗନ୍ନାଥ ଜଗନ୍ନାଥଙ୍କ ପାଖକୁ ଯାଇନ। ସେତେପନ୍ତ ମାଇଣ୍ଡ ଟା ଏପଟ ସେପଟ ହଉଥିବ ଯେମିତି ଜଗନ୍ନାଥଙ୍କ ପା ପହଞ୍ଚିଯିବ ଆଉ ସବୁ କିଛି ଭୁଲିଯିବ କି କଣ ଚାଲିଛି। ନାଇଁ ମାନେ ପୁରା ଏକଦମ ସେ ତାଙ୍କ ଆଖି ଦେଖିଦେଲା ମାନେ କି ସୁନ୍ଦର ଲାଗେ ତାଙ୍କ ଆଖି।
ସୁ ମଣିଷ ଶୂନ ହେଇଯାଏ।
ହଁ।
ମଣିଷ ଶୁନ୍ ହେଇଯାଏ ପୁରା। ଆଉ ଗୋଟେ ଆତ୍ମାକୁ ଗୋଟେ ବେଟର ଫିଲ୍ ହୁଏ। ଯେ ମୁଁ ଆସିଲି ଠାକୁରଙ୍କ କତିକି ଏମତି ଚିଲିଣୀ ଆଉ।
ଆଜ୍ଞା।
ଆଉ ଆପଣଙ୍କ ଲାଇଫରେ ଆଉ କଣ ଘଟୁଛି କୁଆଡ଼େ ଆଉ ପ୍ଲାନିଂ ସବୁ
ମୁଁ ତ ଏବେ ବିଟେକ୍ କରୁଛି। ତାପରେ ଆ- ଜବ୍ ଫବ୍ ଆଉ ଜବ୍ ଏଇନା କିଛି- ଆଜ୍ଞା।
ବିଟେକ୍ କଉ କଲେଜ୍ ରେ କରୁଚନ୍ତି?
ଆ- କିଟ୍
ସେଟା କଉ ଜାଗା?
ଭୁବନେଶ୍ୱର୍।
ଓହୋ ବିଟେକ୍ କରୁଚନ୍ତି। ମୁଁ ଏବେ ଆଡମିଶନ କରବି ବିଟେକ୍।
ଆଜ୍ଞା।
ହୁଁ -ଓଜେଇ ଆକ୍ଚୁଆଲି ମୁଁ ଆଇଟିଆଇ, ଡିପ୍ଲୋମା ଆଉ ପରେ ଜବ୍ କରୁଥିଲି।
ଆଜ୍ଞା।
ହୁଁ ଏବେ ସିନିୟର ଡେପୁଟି ମ୍ୟାନେଜର ଅଛି। ରୁଙ୍ଗଟା ଷ୍ଟିଲ୍ ରେ।
ଆଜ୍ଞା -ହୁଁ।
ହଁ ଏବେ ଓଜେଇ ଦେଇଚି। ସେଶ୍ପିଆଲ ଓଜେଇ ବାହାରିଥିଲା ନା।
ଆଜ୍ଞା- ଆଜ୍ଞା- ଆଜ୍ଞା।
ମୁଁ ସେଥିପାଇଁ କଲେଜ୍ ଗୋଟେ ଖୋଜୁଚି। ଟଟଯେ ମୋ ସାଙ୍ଗ କହୁଥିଲା ନିଷ୍-ଟା- ମିଷ୍ଟାରେ କର ନହେଲେ ଗୋଟେ କଲେଜ୍ ଖୋଜୁଚି ଯେ ଆପଣଙ୍କ ନଜରରେ ଗୋଟେ ଭଲ କଲେଜ୍ କଉଠି ଥିବ ମତେ ବି କହିବେ ଟିକେ। ସେମିତି ଟିକେ- କଣ କହିଲେ?
ଅଁ-ଏ। ତାମାନେ ଏଇ -ଏଇଠେ ତ କହି ହବନି ମୁଁ ଆପଣଙ୍କୁ
ଓକେ- ଓକେ- ଓକେ -ଓକେ -ଓକେ।
ଆଉ କଣ କରୁଚନ୍ତି ଏବେ ମାନେ
ଏବେ ଜଷ୍ଟ ତ ଏବେ ଜଷ୍ଟ ଡ୍ୟୁଟିରୁୁ ଆଇଲିି
ଆଜ୍ଞା।
ଡ୍ୟୁଟିରୁ ଆସିଲା ପରେ ରେଡି ହଉଚି ଫୁଣି ଯିବା ପାଇଁ ଡ୍ୟୁଟି। ଆକ୍ଚୁଆଲି ମୋର ଜେନେରାଲ୍ ଡିଉଟି ବୁଝିପାଇଲେ କି।
ଆଚ୍ଛା- ଆଚ୍ଛା।
ମୋର ଜେନେରାଲ୍ ଡଉଟି। କିନ୍ତୁ ଯେହେତୁ ପ୍ଲାଣ୍ଟ ଆଡେ ମୋତେ କହିଥିଲା ଯେ ପ୍ଲାଣ୍ଟରେ କିଛି ପୋବ୍ଲେମ୍ ହଉଚି ତମେ ଦି ଦିନ ଖଣ୍ଡେ ନାଇଟ୍ ରେ ଯିବ ସେଇଥିପାଇଁ ଦି ଦିନ ଖଣ୍ଡେ ନାଇଟ୍ ରେ ଯାଇଥିଲି। ପୁଣି ଆସିକି ଫ୍ରେଶସ୍- ଫ୍ରେଶସ୍ ହେଲି ପୁଣି ଯାଇକି ଡିଉଟି ଯିବି ପୁଣି ସନ୍ଧ୍ୟାବେଳକୁ ଆସିବି ଆଉ। ନଅରୁ ଛଅ ଆଉ।
ଆଜ୍ଞା।
ଏଇତ ଜୀବନ ଆଉ ଡଉଟି ଯା ଡିଉଟି ଆସ। ଖା ବନା ବାସ୍।
ହଁ ସେଇତ ଜୀବନ ଆଉ।
ଏଇଟି -ସେଇଟା ଏଇଟାର ଜୀବନ ଆଉ ପଇସା ରଖିବ। ଆଉ ଆଉ ପୁରୀ ପରେ ଆଉ କୋଉ କୋଉ ମନ୍ଦିର ସବୁ ବୁଲିଛନ୍ତି ଭୁବନେଶ୍ୱରରେ।
ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ବୁଲିଛି।
ଆଉ
ଭୀମକୁଣ୍ଡ ମନ୍ଦିର
ଆଉ
ବହୁତ ସାରା ମନ୍ଦିର ଅଛି।
ଯେ ପୁରୀରେ ଭୁବନେଶ୍ୱରରେ ବହୁତ ସାରା ମନ୍ଦିର ଅଛି ମୁଁ ସବୁ କଭର କରିନି। ବିକଜ ମୁଁ ଆଉଟ ଅଫ୍ କଣ୍ଟିରେ ଥିଲି ପାଞ୍ଚ ଛ ବର୍ଷ ସାଉଥ ଆଫ୍ରିକାରେ
ଆଜ୍ଞା।
ସାଉଥ ଆଫ୍ରିକାରେ ବିର୍ ଷ୍ଟିଲରେ କାମ କରୁଛି ମୁଁ ନାଇଜେରିଆ ଅଙ୍ଗୋଲା ମାନେ ବହୁତ ବିଦେଶ ପାଞ୍ଚ ଛଅ ବର୍ଷ ଥିଲି। ଏବେ ସିକ୍ସ ମନ୍ତଥ ହେଲା ମୁଁ ଆସିକି ରୁମ୍ ଜଏନ୍ କରିଛି।
ବହୁତ ଭଲ କଥା ଆଛା।
ସେଇଥିପାଇଁ ସେଇଥିପାଇଁ ଫରେନ ଛାଡିଲି। ଯେ ବିଟେକଟା କମ୍ପ୍ଲିଟ କରିବି ବୋଲି। ଯେ ମୁଁ କହିଲି ଟିକେ ଇଣ୍ଡିଆ ଜବ୍ କଲେ ଆରାମ ସେ ତିନି ବର୍ଷ ଲାଟ୍ରେନରେ କଭର ହେଇଯିବ। ତାପରେ ପୁଣି ନେକ୍ସଟ୍ ଟାଇମ ପୁଣି ଦେଖିବି ପରେ
ବହୁତ ଭଲ କଥା।
କିନ୍ତୁ ଯୁଆଡେ ବି ଯାହା ଚାରି ଧାମ ଭିତରୁ ସବୁଠୁ ବେଟରୋ ବେଟର ପ୍ଲେସ ପୁରୀ।
ପୁରି।
ତମେ ଗୁଆ ଯା ମୁଁ ଗୁଆ ବି ଯାଇଥିଲି ଯୁଆଡେ ବି ଯା ସବୁଠୁ ବେଟର ପୁରୀ।
ପୁରି ତ ବେଟର ହିଁ ରହିବ କାଇଁକିନା? ଜଗନ୍ନାଥଙ୍କ ମନ୍ଦିର ହଁ।
ସେ ଚାରି ଧାମ ରୁ ଗୋଟେ ଧାମ। ଆଉ ଦୁଇରେ ତମେ ଯେ ଚାରି ଧାମରୁ ସେ ତିନି ଧାମ ନ ବୁଲି ପାଇଲ ଯୋଉ ମାନେ ଚାରିଧାମ ବୁଲିଲେ ଯେତିକି ପୁଣ୍ୟ ମିଳେ ତମକୁ ପୁରୀ ଜଗନ୍ନାଥଙ୍କ କତିକି ଗଲ ସେତିକି ତମକୁ ପୁଣ୍ୟ ମିଳିଯିବ।
ସେଇଟା ସତ କଥା।
ଆଉ ଲୋକ ଯଦି ଯେହେତୁ ଲୋକଙ୍କର ପଇସା ନାହିଁ ସେ ତିନି ଚାରି ଧାମ କମ୍ପ୍ଲିଟ କରିପାରିଲନି। ସେ ଚାରି ଧାମରୁ ଗୋଟେ ଧାମ ଯିବାକୁ ଚାହୁଁଛନ୍ତି ସେଟା ପୁରୀ ସେଇଟା ପୁରୀ ଗଲେ ତମ ଚାରି ଧାମରେ ମେକଅପ୍ ହବ।
ହଁ ସବୁ କିଛି ତ ସେଇଠି ହିଁ ଅଛି।
କାରଣ ମୁଁ ଯେତେବେଳେ ବିହାର ଉପି ସାଙ୍ଗରେ ଲୋକଙ୍କ ସାଙ୍ଗେ ବସେ ସିଏ ବି ଏଇ କଥାଟା କୁହନ୍ତି? ଯେ ତମର ଯଦି ଚାରିଧାମକୁ ପଇସା ନାହିଁ ତ ପୁରୀ ଯିବ ଭାରି।
ହଁ।
ହଉ।
ଆଜ୍ଞା ଆଜ୍ଞା ଆଜ୍ଞା ଜୟ ଜଗନ୍ନାଥ।